ହଁ ବନିତ ମୁଁ ଏବେ ଜାଣିଛୁ ନା ହଁ ହଁ ନମସ୍କାର। ଆରେ ମୁଁ ଏଇଭଣା ଟିକେ ଘର ବ ପଛକୁ ଯାଉଥିଲି ତ ପାଣି ଏହା ନଥିଲା ଟିକେ ପାଣି ଆଣିବାକୁ ତୁ ବି ଯିବି ଏବେ ଟିକେ ଆଉ ତମର ସେଠି ପାଣିର ସୁବିଧା ଅଛି ନା ନା ପାଣିର ଅସବିଧା ନାହିଁ।
ହଁ ଆମର ପାଣିର ସୁବିଧା ଏ ବହୁତ ଏଠି ଅଛି। ଆମର ଏଠି ଆମର
ଆମଲା
ଯୋଉଟା କ ନଳକୂପ ଯୋଉଟା ଆମର ବି ଅଛି। ଅଛି ଆମର ଯୋଉଟା ଏବେ। ତ ସବୁ ହେଇଗଲାଣି ଗଭର୍ଣମେଣ୍ଟ ତ ଆମକୁ ସବୁ ଜଳ ଯୋଗାଣ ବି ଦଉଛି ତ ବଡ ବଡ ଟାଙ୍କି ବନେଇକି ଗାଁ ପାଣି ଦଉଛି ନା
ସେଠି ପୋଖରୀ ଅଛି ନା ନାଇଁ
ହଁ ଆମର ପୋଖରୀ ଅଛି।
ଆଚ୍ଛା ତମେ କେବେ ପୋଖରୀ ଗାଧେଇଛ ନା
ନା ନା ନା ମୁଁ କେବେ ଗାଧେଇନି
ହଁ ମୁଁ ଗାଧେଇଛି କିନ୍ତୁ ବହୁତ ଡର ଲାଗେ ଆଉ ରେ ମୁଁ ଗାଧଉଥିଲି ଗୋଟେ ସାପଟେ ଆସି ସେଇ ଗୋଡ ପାଖରେ।
ହଁ ତା ପୋଖରୀ ପାଣି ଟା ଏବେ ବହୁତ ଦୂଷିତ ରହୁଛି ନା ପୋଖରୀ ପାଣିରେ ବି ଗାଧେଇବା କଥା ନୁହେଁ ଆମ ଚର୍ମ ଘା ହେଇଯିବାର ସମ୍ଭାବ
ହଁ ତା ଦେହରେ ଯୋଉ ପଙ୍କ ଫଙ୍କ ହେଇଯାଏ ନା ସେଥିପାଇଁ।
ହଁ।
ମୁଁ ଥରେ ଗାଧଉଥିଲି ପାଣି ବି ଥରେ ପିଇ ଦେଇଥିଲି ।
ଓହୋ ନା ପାଣି ପିଇ ଦେଇଥିଲି ତ ସେଇ ପାଣିରେ ତ ପେଟ ପାଣି ବହୁତ ଖରାପ ନା ।
ଆଉ ତମକୁ କଣ ଭଲ ଲାଗେ? ଖାଇବା ପାଇଁ?
ମତେ ଖାଇବାକୁ ମୁଁ ତ ସକାଳେ ହାଲକା ଖାଇବା ଖାଏ ରାତିରେ ବି ହାଲକା ହାଲକା ଖାଇବା ଖାଏ କେବଳ ଖରାବେଳେ ଟିକେ ଯୋଉ ଭାତ ଖାଏ, ସେଇଟା ଟିକେ ପେଟ ପୂରା ଖାଏ। ଆଉ ସକାଳେ ମୋର ରୁଟି ଭଜା ଯାହା ହେଇଥାଏ ଖାଏ ଏବେ ତ ଖରାଦି ଦିନ ପ୍ରାୟ ଘରେ ପଖାଳ ହେଇଯାଉଛି, ପଖାଳ ପୁରା ଶାନ୍ତି ଲାଗୁଛି ଖାଇବା ବେଳକୁ ଖାଇଲା ବେଳକୁ ଆଉ ପଖାଳ ଖାଇଲା ବେଳକୁ ଏତେ ନିଦ ଲାଗୁଛି ଯେ ଆଉ ପାଠ ପଢିବାରେ କି କିଛି କରିବାରେ ମନ ଲାଗୁନି।
ହଁ ସେଇ କଥା ଆମେ ମୁଁ ବି ସକାଳେ ଚୁଡା ଗୁଣ୍ଡ ଟିକେ ଖାଏ, ଆଉ ଇଟିଲି ଘୁଗୁନି ହୁଏ ମୁଁ ବି ଟିକେ ଖାଇଦିଏ ଆଉ ସବୁବେଳେ ଆଉ ଇଟିଲି ଘୁଗୁନି ଭଲ ଲାଗିବ ନା। ମୁଁ ସେଥିପାଇଁ ଚୁଡ଼ାଗୁଣ୍ଡ ଖାଇଦିଏ ଆଉ।
ହଁ ଭଲ କର ଚୁଡ଼ାଗୁଣ୍ଡି ବହୁତ ଭଲ ନା ପେଟ ପାଇଁ ପେଟକୁ ଥଣ୍ଡା ରଖେ ସେ।
ଆଉ ତମେ ଯୋଉ ଅ କଲରା ତମକୁ ଭଲ ଲାଗେ?
ହଁ କଲରା ଆମର କାଲି ହେଇଥିଲା କଲରା ଭଜା ଆଉ କଲରା ଗୋଟା ଭଜା ଯୋଉଟା ହୁଏ ମସଲା ଦିଆଯାଇକି ସେ ଭଜା ହେଇଥିଲା
ହଁ ସେଇଟା ବି ମୋ ମାଆ କରନ୍ତି ଭଲ ଲାଗେ ହୁଁ।
ଯେତେ ଖାଇବା ଆମ ଦେହର ଜୀବାଣୁ ମୁକ୍ତ ରହିବେ। ଆଉ କିଛି ଚର୍ମର ବି ରୋଗ ରହିବନି
ଭଲ ଲାଗେ କିନ୍ତୁ ବହୁତ ଛୁଆ ଅଛନ୍ତି, ବହୁତ ଲୋକ ଅଛନ୍ତି ତାଙ୍କୁ ଭଲ ଲାଗେନା।
ଆଉ ସେଟା ପିତା ଲାଗେ ନା ସେଥିଲାଗି ସେଥିଲାଗି ପ୍ରାୟ ଲୋକ ପସନ୍ଦ କରନ୍ତିନି ଖାଇବାର ଲାଗି ସିନା ପାଟିକି ପିତା ଲାଗେ କିନ୍ତୁ ଦେହ ପାଇଁ ବହୁତ ହିତ। ଆମେ ପାଟି ସୁୁଆଦିଆ ଖାଇକି ଆମ ଦେହକୁ ବହୁତ ଖରାପ କରୁଛନ୍ତି, କିନ୍ତୁ ସୁଆଦିଆ ଖାଦ୍ୟ ଖାଇବା ସେମିତି ବନେଇକି ବା ଯେମିତି ସୁଆଦିଆ ଲାଗିବ ସେ ଜିନିଷ ଷ, ଯୋଉ ଲୋକ ଖାଉନଥିବେ ବି ସିଏ ବି କହିବେ ହଁ ଭଲ ଲାଗୁଛି। ଆମେ ଖାଇବା।
ହଁ ମୁଁ ବହୁତ ଏଗୁରା କରେ ପୁଣି ଯୋଉ ଇଏ ନିମ ପିତା ବି ହୁଏ ସେଗୁରା ବି
ହଁ ନିମ ପିତା ହଁ ହଁ ହଁ। ନିମ ପିିତାଟା ବେଶୀ ପିତ୍ ପିତା ଲାଗେ ଟିକେ ଯୋଉଟା ନିମ ଗଛର ପିତା
ଆଉ ଛୁଇଁ ତମ ଆଡେ ଅଛିନା ନା
ହଁଅଅ ଆମର ଗ ଗଛ ଅଛି ସଜନା ଛୁଇଁ ଗଛ ଅଛି, ଆମର ପ୍ରାୟ ବି ସଜନା ଛୁଇଁ ତରକାରୀ ହୁଏ, ଭଜା ବି ହୁଏ ମସଲା ଦିଆ ହେଇକି। ଆଉ ପଖାଳ ସହିତ ତ ବେଶ୍ ସଭଲ ଲାଗେ ସେ ଯୋଉ ସଜନା ଛୁଇଁ ଭଜା। ମସଲା ଦିଆ ହେଇକି ଆଳୁ ସଜନା ଛୁଇଁ ଭଜା ଆଉ। ହଁ ପଖାଳ ସହିତ ଆଳୁଚକ୍ ଟା ମୋର ଦରକାର, ଆଉ ବଡି ଚୁରା ଟିକେ ଦରକାର ଶାଗ ଭଜା କଳମ ଶାଗ ଭଜା ଟିକେ ଦରକାର ବାସ୍ ଏଥିରେ ଏତିକିରେ ମୁଁ ଶାନ୍ତି।
ହଁ ପରା ଆମର ବି ଶାଗ ଗଛ ଅଛି, ଏ ଖାଲି ବଡ ହଉଛି କିନ୍ତୁ କିଛି ବର୍ଷ ପରେ ପୁଣି କଣ ଭାଙ୍ଗିଯାଉଛି ପୋକ ବୋଧେ ଖାଇ ଦଉଛନ୍ତି ସେ ଖାଲି ଭାଙ୍ଗି ଯାଉଛି ଆଉ। ଏମିତି ଚାରି ପାଞ୍ଚ ଥର ଏମିତି ଖାଲି ଭାଙ୍ଗି ଯାଉଛି। ଉହୁଁ। ଆଉ ଆମର ଏଠି ଜଣଙ୍କର ଗ ଛ ଅଛି ତା ଦେହରେ ଏତେ ଛୁଇଁ ଓହଳିଛି, ନା ସେ ନିଜେ ଖାଉଛନ୍ତି ନା କାହାକୁ ଦଉଛନ୍ତି।
ହୁଁ ହୁଁ ଆମ ଲୋକମାନଙ୍କ ଚିନ୍ତାଧାରା ବି ସେଇୟା କାହିଁ ଆମେ କାହାକୁ ଦବୁ ଆ ଦେଲେ ସରିଯିବ।
ଆଉ ତମକୁ ମେହେନ୍ଦୀ ଲଗେଇ ଆସେ ନା?
ହଁ ମତେ ବହୁତ ସୁନ୍ଦର ଲଗେଇ ଆସେ, ମୁଁ ତ ପ୍ରାୟ ମୁଁ ଲଗାଏ ଯେତେଳେ ଘରେ ଫାଙ୍କା ବସେ ନା ମୁଁ କାହା ହାତରେ ଏମତି ଲଗେଇଦିଏ, ଆଉ ନିଜେ ତ ଗୋଟେ ହାତରେ ଲଗେଇ ପାରିବିନି କିନ୍ତୁ ମୋ ଡାହାଣ ହାତରେ ମୁଁ ଲଗେଇ ପାରିବିନି। ହଁ ତ ମୁଁ କାହା ହାତରେ ଲଗେଇବାକୁ ମତେ ବେଶୀ ଭଲ ଲାଗେ। ଆଜି ବି ମୁଁ ଭାବୁଛୁମ୍ ହଁ କଣ କହିଲ? ମୁଁ ନିଜେ ନିଜେ ଶିଖିଲି ଶି ନା କେହି ମୋତେ ଶିଖେଇ ନାହାନ୍ତି ମୁଁ ନିଜେ ଦେଖିକି ଶିଖିଲି
ଯା ହଉ ନିଜେ ଶିଖିବାଟା ଭଲ। ମତେ ତ ଆସ୍ ନା ନା ମୋ ଅକ୍ଷର ଭଲ ନା ମୋର ମତେ କିଛି ଚିତ୍ର କରିଆସେ ନା ମେ ହିନ୍ଦୀ କରିଆସେ ମତେ କିଛି କରି ଆସେ ନା।
ନା ନା ଘରେ ଯେତେବେଳେ ରହୁଛ ଫାଙ୍କା ସମୟରେ ତମେ ଚେଷ୍ଟା କର କେମିତି ଲଗା ଯାଉଛି। ତମେ ଗୋଟେ ସାଧା କାଗଜରେ ମେହେନ୍ଦୀ ହାତ ଚିତ୍ର ବନେଇକି ସେଥିରେ ମେହେନ୍ଦୀ କରିବାକୁ ଚେଷ୍ଟା କର।
ଆଚ୍ଛା ଫାଷ୍ଟ ମତେ ପ୍ର ପ୍ରଥମେ ମତେ ହଁ ପ୍ରଥମେ ମତେ ପେନସିଲରେ କ ଟା ଭଲ ନା ନା ପେନରେ କରିବାଟା ଭଲ
ପ୍ରଥମେ ପେନସିଲରେ କରିବାଟା ଭଲ ।କାହିଁକି ନା କିଛି ଭୁଲ ହେଲେ ସେଟାକୁ ଆମେ ଲିଭାଇ ପାରିବା ରବର ଦ୍ଵାରା ଆଉ ପେନ ହେଲେ ଆମେ ତ ଯାହା ହେଇ ଯାଇଥିବ ହେଇଯାଇଥିବ ଆମେ ତ ତାକୁ ଲିଭେଇ ତ ପାରିବାନି ନା।
ହଁ ହଁ। ହଉ ଦେଖିବା କରିବା ଏଥର ଟିକେ ଚେଷ୍ଟା କରିବା କାଳେ ହେଇଯିବ।
ହଁ।
ଆଉ ତମ ଘରେ ତମେ ଭଲ ପଢ ବା ମୁଁ ଶୁଣିଥିଲି।
ହଁ ମୁଁ ଆମ ଘରେ ବଡ ମୋ ବାପା ମାଆଙ୍କର ବଡ ଝିଅ। ଆଉ ମୋର ସାନ ଭାଇ ଟା ଅଛି ଆଉ।
ଆଉ ତମେ ତମେ ତମ ସାନ ଭାଗି ପଢାଅ ନା ନା ସେ ନିଜେ ଆପେ ଆପେ ପଢେ?
ନାଇଁ ନାଇଁ ମୁଁ ପାଠ ପଢାଏ। ସେ ବହୁତ ବଦମାସ ହୁଏ ତାକୁ ସବୁବେଳେ ବୁଝାଏ ବଦମାସ ହେଲେ ଆମକୁ କିଛି ମିଳିବନି ଆମେ ପାଠ ପଢିବା ଆଗକୁ ଯିବା। ତା ପରେ ସମୟ ପଡିଛି ଆଗେ ଆମେ ମଣିଷ ହେଇସାରିବା ତାପରେ ତମେ ବଦମାସ ହୁଅ ଯାହା କର। କାହିଁ ବଦମାସ ହେ ବା ବାପା ମା ଏତେ ଆମ ପାଇଁ କ କଷ୍ଟ କରୁଛନ୍ତି ତାହେଲେ ବାହାର ଲୋକଙ୍କଠୁ ଶୁଣିବେ କି ତମ ପୁଅ ଏମିତି ବଦମାସ ହଉଛି ବାପା ମାଆକୁ କେତେ କଷ୍ଟ ଲାଗିବ।
ହଁ ମୁଁ ଭାଇ ପା ସେମିତି ସିଏ ଖାଲି ପରୀକ୍ଷା ଦୁଇ ତିନି ମାସରୁ ପଡ଼ିଲା ଆଉ ତାର ସେ ପଢିବା ଅନୁସାରେ ତାର ମାର୍କ ରହିଲା। ତାର ସେତିକି ପାଇଲା କହୁଛି ମୁଁ ଏତେ ପଢିଲି ମୋର ମାର୍କ ରହିଲାନି।
ହଁ।
ତାକୁ ପଢିଲା ବେଳେ ଆମେ କହିଲୁ କେତେ ପଢ ପଢ ସେ ତ ଶୁଣିଲାନି। ଏବେ କହିକି ଲାଭ କଣ? ଆଉ ସେ ଏବେ କୋଉ କ୍ଲା କୋଉ ଶ୍ରେଣୀରେ ପଢୁଛି?
ମୋର ଭାଇ ଏବେ ଦଶମ ପାସ୍ କରିଲା।
ଆଚ୍ଛା। ମୁଁ ଭାଇ ଠାରୁ ତାହା ହେଲେ ସେ ସାନ। ଆଉ ତମ ଜେଜେ ଜେଜେମା ଅଛନ୍ତି ନା ନାହାନ୍ତି?
ହଁ ମୋ ଜେଜେ ଅଛନ୍ତି ମୋ ଜେଜେମା ନାହାନ୍ତି ମୋ ଜେଜେମା ଏଇ ଏଇ ଚୈତ ଚୈତ୍ର ମାସ ଆଡ଼କୁ ତାଙ୍କର ଦେହାନ୍ତ ହେଲା।
ଆଛା ଆଉ ତ ଆଗକାଳିଆ ଲୋକମାନଙ୍କୁ ଦେଖିଲେ ବହୁତ ଭଲ ଲାଗେ ନା।
ହଁ ହଁ ତାଙ୍କର କଥା ତାଙ୍କଠୁ କିଛି ଆମେ ଶିଖିବାକୁ
ପୁରୁଣା ସ୍ମୃତି ସବୁ ମନେ ପଡିଯାଏ ତାଙ୍କୁ ଦେଖିକି।
ପରମ୍ପରା ସବୁ ଆଗକାାଳିକା ଲୋକମାନଙ୍କ ପାଖରେ ହିଁ ସବୁ ଥାଏ ଆଉ ଆଜିକାଲିକା ଲୋକ ତ ସେ ସବୁ ମାନୁ ହିଁ ନାହା ନ୍ତି।
ହଁ ଆଉ ଆଗ କାଳର ଲୋକମାନେ ବହୁତ ଦେଖିବ ପୁରା ସ ପୁରା ଷ୍ଟ୍ରଙ୍ଗ୍ ହେଇିକି ଥିବେ ତାର କିଛି ହଉନଥିବ ଏବେ କାଲି
ସେମାନେ ରାସାୟନିକ ପଦାର୍ଥ କିଛି ବ୍ୟବହାର କରୁନଥିଲେ ସେମାନେ ଖତ ବ୍ୟବହାର କରିକି ଯୋଉ ପନିପରିବା ଲଗା କହୁଥିଲେ ସେଇ ପନିପରିବା ଖାଇଲେ, ସେମାନେ ସେମିତି ଖାଇଛନ୍ତି ସେମାନେ ସେ ହେଇକି ଷ୍ଟ୍ରଙ୍ଗ ଆଉ ସେମାନେ ଯେତିକି ପରିଶ୍ରମ କରନ୍ତି ନା ଏବେକା ଲୋକମାନେ ସେତିକି କରୁନାହାନ୍ତି। ସବୁ କିଛି ଗୋଟେ ମେସିନ୍ ଉପରେ ଅଁ ରହୁଛନ୍ତି ସାରା ହେଇକି ନିଜେ ଚେଷ୍ଟା କରୁନାହାନ୍ତି କି ଆମେ କାମ କରିବା ଆମେ ଖାଇବା ଆମେ ସବୁ କରିବା।
କିନ୍ତୁ ବହୁତ ଏବେ ପରିଶ୍ରମ କରନ୍ତି କିନ୍ତୁ ତାଙ୍କୁ ସେଇ ଅନୁସାରେ ଫଳ ହିଁ ମିଳୁନି ତାଙ୍କ ଭାଗ୍ୟ।
ଆଚ୍ଛା ଆଛା।
ଆଉ ତମେ କୁଆଡେ ବୁଲି ତମେ କେବେ କୁଆଡେ ବୁଲିବାକୁ ଯାଇଛ ନା?
ହଁ ସେମିତି ଯେତେବେଳେ ବାପା ଯେତେବେଳେ ଘରକୁ ଆସନ୍ତି।ବାପା ଯେତେବେଳେ ଘରକୁ ଆସନ୍ତି। ନ୍ତି ଆମ ପରିବାର ଯେତେ ଯେବେ ଏକାଠି ହୁଏ। ଛୁଟି ଥାଏ ତ ସେବେ ଆମେ କୁଆଡେ ନା କୁଆଡେ ବୁଲିବାକୁ
ଆଛା ତମେ ତମ ପରିବାର ସହିତ ବୁଲିବାକୁ ଯାଅ। ହ ଶିବ ମନ୍ଦିର ନା। ଶିବ ମନ୍ଦିର ଦୁର୍ଗା ମନ୍ଦିର।
ହଁ ହଁ ସେମିତି ବୁଲିବାକୁ ଯାଉ କାଳୀପୂଜା ଦୁର୍ଗା ପୂଜା ହେଲା ବାପା ଯେବେ ଘରକୁ ଆସନ୍ତି ଆମକୁ ବୁଲେଇ ନିଅନ୍ତି। ଆଉ ସେମିତି କିଛି ଆମର ପର୍ଯ୍ୟଟନୀ ସ୍ଥଳୀ ହେଲା ସେ ସ୍ଥଳ ଆମେ ସେଗୁଡ଼ା ବି ଯାଉ ବୁଲିବା ଲାଗି। ପୁରୀ ହେଲା କିଛି ତୀର୍ଥ ସ୍ଥାନ ହେଲା ଆମେ ବୁଲିବାକୁ ଯାଉ। କଣ କହିଲ?
ଙ୍କ ସହିତ ମିଶିକି ଯାଉ ଆଗକୁ ବି ଯିବାର ଅଛି ଦେଖିବା କଣ ହଉଛି ଆଉ।
ଆଚ୍ଛା ଆଚ୍ଛା।
ଶୁଣିଲ।
ହଁ ହଁ।
ଆଉ ଚାଲନା ଆମେ କୁଆଡେ ଯିବା?
ହଁ ଯିବା ବୁଲିବା ଲାଗି। ଆମେ ସବୁ ମିଶିକି ଆମ ସାଙ୍ଗସାଥି ହଁ ଦିନେ ଆମେ କଥା ହବା ବୁଲିବା ଲାଗି ଯିବା ଗୋଟେ କୁଆଡେ ଆଉ।
ଏଇ ଦେଖି ଖ ଝରଣା ଫରଣା ପାଖକୁ ଯିବା ଏବେ ଗରମ ହଉଛି ଟିକେ ଝରଣା ପାଖକୁ ଗଲେ ଟିକେ ଭଲ ଲାଗିବ।
ହଁ ଯିବା।
ସେଇ ପାଖରେ ଗୋଟେ ଝରଣା ଥିଲା ନା?
ହଁ ଏଟା ଅଛି।
ଆଉ ସେଇଠି ହେଇଯିବା କି ଆର ସପ୍ତାହରେ?
ହଁ ଯିବା। ଟିକେ ଖରା କମିଯାଉ ଖରା କମିଗଲେ ତ ଯିବ ନା ନାଇ ଏତେ ଖରାାରେ ଯିବା କଥା ନୁହେଁ।
ଆଉ ଆଉ କାହାକୁ ସାଙ୍ଗରେ ନବା ଆଉ କାହାକୁ ସାଙ୍ଗ ଆଉ କାହାକୁ ସାଙ୍ଗରେ ନବା?
ଅ ସାଙ୍ଗରେ ସମେସ୍ତଙ୍କୁ ନେଇକି ଯିବା ନା ଆମର ଯେତିକି ଆମର ବନ୍ଧୁ ଆମେ ଅଛୁ ଆମେ ସବୁ ମିଶିକି ଯିବା ଭଲ ଲାଗିବ ମିଶିକି ଗଲେ
ହଁ ସମସ୍ତେ ମିଶିକି ଗଲେ ଗୋଟେ ଖୁସି ଲାଗେ। ଏମିତି ଏକା ଏକା ତ ଆଉ। ଯିବାକୁ ଭଲ ଲାଗିବନି ନା ସମସ୍ତେ ମିଶିକି ଗଲେ ଗୋଟେ ମଜା ଲାଗେ।
ହଁ
ଆଉ ତମର କାହାକୁ ତମକୁ ନାଚି ଆ ସେନା
ହଁ ମତେ ଏବେ ମତେ ସବୁ ଆସେ ନା ଚ ଗୀତ ଟା ଆସେନି ନାଚ ଆସେ।
ହଁ ମତେ ଗୀତ ଟା ଆସେ।
ମୋତେ ଚିତ୍ର କରିଆସେ ମୋତେ ମେହେନ୍ଦୀ ଲଗେଇ ଆସେ ସବୁ କାମ ବି ମୋତେ କରିଆସେ।
ହଁ ମୁଁ ବି ଆଗରୁ ଗୀତ ଗାଉଥିଲି ଏବେ ମୋର ଅଭ୍ୟାସ ଭାଙ୍ଗିଗଲାଣି ମାନେ ଗୀତ ଆଉ ଗାଉନି ଅଭ୍ୟାସ ଭାଙ୍ଗିଗଲାଣି ସେ ପାଇ ହଉନି ଆଉ ହଁ ଆଗକୁ ତାକୁ କଲେ ଉଁ ଚେଷ୍ଟା କଲେ ସେ ହେଇଯିବ କିନ୍ତୁ ଆଉ ସମୟ କାହିଁ? ବେଳେ ବେଳେ ମୁଁ ରେକର୍ଡିଙ୍ଗ କରିକି ହଁ ମୁ ଗାଏ। ତ ଭାଇ ବି ସେ ବି ସାଙ୍ଗ ଟିକେ ଗାଆନ୍ତି। ଏଇଆ ଆଉ।
ଆଚ୍ଛା ଆଚ୍ଛା।
ଆଉ ତମ ମାଆ ବାପାଙ୍କ ଦେହ ଭଲ ଅଛି।
ହଁ ହଁ ମା ଦେହ ଭଲ ଅଛି ବାପାଙ୍କ ଦେହ ଭଲ ଅଛି ମୋ ବାପା ତ ଘରେ ରୁହନ୍ତିନି ବାହାରେ ରୁହନ୍ତି ସି ରଜରେ ଛୁଟି ଅଛି ରଜରେ ଆସିବେ ବୁଲିକି ଯିବେ ଆଉ।
ହଁ ମୁଁ ବି ଭାବିଛି ଟିକେ ଯିବି ପାଖ ମନ୍ଦିର ଗୋଟେ ଯିବି ରଜରେ କେବେ ଯାଇନି ସେଠିକି। କି ନୂଆ ହେଇଥିଲା ତ ସେ ମନ୍ଦିର ଟା।
ସବୁ ଝିଅ ମାନେ ଥିବେ ତମ ସାଙ୍ଗସାଥି ମାନେ ଥିବେ। ତାଙ୍କ ସହିତ ବୁଲିକି ବୁଲିବାକୁ ଯଉ ଗୋଟେ ସ୍ମୃତି ରହିବ।
ହଁ ହଁ ଆମର ଅଛି ଯିବାରେ ଅଛି। ଦେଖିବା କଣ ହଉଛି ଆଛି ତ ଆଉ ଦଶ ବତବାର ଦିନ ଅଛି ଦେଖିବା ଆଉ
ହଁ ହଁ।